ହ୍ୟାଲୋ ହ୍ୟାଲୋ ଆପଣଙ୍କ ସୁବୁଛି ମୋ ଭଏସ୍।
ହଁ ସ
ହ୍ୟାଲୋ
ସୁଣା ଯାଉଛି ମୋ ଭଏସ୍ ଶୁଣାଯାଉଛି?
ଆପଣଙ୍କ ଶୁଭୁଛି?
ହଁ
ଆପଣଙ୍କ ଭଏସ ବହୁତ ଧୀରେ ଆସୁଚି। ହ୍ୟାଲୋ ଆଜ୍ଞା ଆଜ୍ଞା ଆସୁଛି ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଗାଧେଇକି ବସିଥିଲି କାମ ସାରିକି ତମେ?
ହ ମୁଁ ବି ସେଇ ଆଉ ଆପଣ ଖାଇସାରିଲେଣି?
ନାଇ ଟାଏଡ ମାନେ ହାଲିଆ ଲାଗୁଚି। ନାଇଁ ହାଲିଆ ଲାଗୁଛି ପୁରା ସକାଳ ଛଅଟାରୁୁ ଉଠିକିନା କାମ କରୁଛି।
ଓ ହୋ। ଖାଇନାହା ଦିନେ ଯାଏ।
ନାହିଁ।
ଓ ହୋ।
ତମେ ଖାଇସାରିଲଣି?
ହଁ। ମୁଁ ଖାଇସାରିଲିଣି। ଆଉ ଏତେ ବେଳ ହେଲାଣି ଖାଇନାହାନ୍ତିନି। ସେ ବାରଟା ବାଜିବ ପାଖାପାଖି ହେଇଗଲାଣି। କାମ ଏବେ ବହୁତ ଜୋରସ ଜୋରରେ ଚାଲିଛି ବୋଧେ ଏଇ ରଜ ପାଇଁ ନା କଣ?
ରଜ ପାଇଁ ନୁହଁ। ଘରେ ଯେତେବେଳେ କଣ ହଉଥିଲା କହିଲ ଶାଶୁ ନଥିଲେ ତ ଶାଶୁ ନଥିଲେ ଟିକେ କାମ ଟିକେ କମ ପଡେ ନା।
ହଁ ହଁ। ଏଇ କଥା ଆଉ କଣ ମୁଁ ଖାଇଛି ପିଆଜ ପରଟା। ଆଉ ତମେ କଣ ରୋଷେଇ କରିଥିଲି ଆଜି ଘରେ କ?
ଭାତ ଡାଲମା ଗୁଆଁର ଆଳୁ ଭଜା ଭେନ ଭାତ। ଡାଲମା, ଗୁଆଁର ଆଳୁ ଭଜା। ଭେଣ୍ଡି ଆଳୁ ତରକାରୀ, ଶାଗ ଭଜା। ତାପରେ ସକାଳେ ଖାଇବା ପାଇଁ ଟିପି ଟିଫିନ ରେ ଦଲିଆ।
ଭଲ ସେ ଗାଇ ଦୀପହର ପାଇଁ ବି ରୋଷେଇ ସରିଗଲାଣି ଖାଇବେ ଆଉ। ଆମର ତ ଗାଧୁଆଳ ପାଇଁ ପଖାଳ ହେଇକି ଅଛି। ସକାଳ ପାଇଁ ସେମିତି ପିଆଜ ପରଟା କରିକି ଆମେ ଖାଇଦେଲୁ। ଭାଇ ଭଉଣୀ। ହୋଓ।
ହାଲୋ।
ଆପଣ ଦେହ ପା ଭଲ ଅଛି।
ହଁ ଭଲ ଅଛି। ଆଉ ତମ ଘରେ ସମସ୍ତେ କଣ କରୁଚନ୍ତି। ହାଲୋ। ହାଲୋ।
ହାଲୋ। ଆପଣଙ୍କ ଦେହ ପା ଭଲ। ଆଜ୍ଞା ଆମର ଭଲ ଅଛନ୍ତି। ଆଜ୍ଞା ଭଲ ଅଛନ୍ତି। ଆଉ ଖରା ଏବେ କେମିତି ଚା ହଉଚି। ମାନେ ରଜ ପାଇଁ ଆପଣଙ୍କର ସେଠି କମ ଟିକେ ଟିକେ କମ ଖରା ହଉଥିଲା। ରଜ ତ ଟିକେ ଥିଲା। ଫାଷ୍ଟ ରଜ ଫାଷ୍ଟ ଦି ଦିନ ବୋଧେ?
କିଛି ଆମର ଏପେଟ ରଜର କୌଣସି ପାଗ ହି ନାହିଁ। ।
ଏଠି ଆମର ଏଠି ର ରଜ ପାଇଁ ମାନେ ରଜ ଦି ଦିନ ଟିକେ କାଉଁଳିଆ ପାଗ ହେଲା। ହେଲେ ସେଥିରେ ଗୁଳୁ ଗୁଳିଆ ଗରମ। ବାହାରକୁ ବାହାରିକି ମାନେ କିଛି ଖରା ନାହିଁ। ପୁରା ଭଲ ବାହାରକୁ ବାହାରିକି ଗୋଟେ ବାହାରକୁ ବୁଲିବାକୁ ଯିବୁ ବୋଲି। ବାହାରିକି ରଖିଲା ବେଳକୁ ବାହାରକୁ ଠିଆ ହେଲା ବେଳକୁ ଝାଳ ପୁରା ଗୋଟେ ଡ୍ରେସ ପଡା ସବୁ ଅଦା ହେଇଯାଉଥିଲା ବହୁତ ଗରମ। ମ ହଉଥିଲା ସେ ଯୋଉ ଗୁଳୁ ଗୁଳୁ ପାଗ ରଜରେ ଗୋ ରଜ ପୁରା ବେକାର ହେଇଗଲା ଏଥର ରଜ ଆସିଲା ବୋଲି ଜଣା ବି ପଡିଲାନି କିଛି ଆମକୁ। ଏଇଭଳି ଏ ଗରମ ପାଇଁ ଆଉ କିଛି ଆଗରୁ କଣ ରଜରେ ଟିକେ ଟିକେ ବର୍ଷା ଟିକେ ଟିକେ ହଉଥିଲା। ଟିକେ ମାନେ ଭଲ ଲାଗୁଥିଲା। ଏଥର ତ ଛାଡ ଆଉ କଣ କହିବା।
ଖରା ଟା ଖରା ଟା ଆଡଜଷ୍ଟ କରି ହଉ ବାକି ଗୁଳୁ ଗୁଳିଟାକୁ ମାନେ ତ ସହିକି ରହିବାଟା ଅସମ୍ଭବ।
ଆଛା ହଁ ସେଇ କଥା। ଆମେ ଗୋଟେ ବୁଲିବାକୁ ଯିବୁ ବୋଲି ବୁଲି ସେଦିନ ଥିଲା ଆମ ଫାଷ୍ଟ ରଜ ଦିନ ସେଦିନ। ଏଠି ଥିଲା କି ଦିଟା ରୁ ଛଅଟା ଭିତରେ ବର୍ଷା ହବ ବୋଲି। ତ ଆମେ ବାହାରିଲୁ ସକାଳେ ମାନେ ଏଗାରଟା ଖଣ୍ଡେ ବେଳକୁ ଯିବୁ ବୁଲି ଆସିବା ପାଇଁ। ତ ବୁଲକୁ ବାହାରିଲା ବେଳକୁ ଖରା ନଥିଲା ତ। ଆମେ ଭାବିଲୁ ହଁ ଖରା ନାଇଁ ଯିବା ଆଉ। ବାହାରୁକୁ ଯେତେବେଳେ ଠିଆ ହେଲା ବେଳକୁ। ସେ ଯୋଉ ଗରମ ଆମେ କହିଲୁ ନାଇଁ ଥାଉ ସେ ବସ ବର୍ଷା ହଉ ପଛେ ଆମେ ସେତିକିବେଳେ ଯିବା। ଆଉ ସେଇ ଚାରିଟା ବେଳକୁ ଗଲୁ। ସେ ସେମିତି ଛଅଟା ବେଳକୁ ବର୍ଷା ଉଠେଇଲା ପୁରା ଜୋରରେ। ଆମେ ସେଠୁ ବୁଲିବାଲି ସାଙ୍ଗେ ସାଙ୍ଗେ ପଳେଇ ଆସିଲୁ ବର୍ଷା ଉଠିଲାଣି କେମିତି ଆସିବୁ। ତାପରେ ଘରକୁ ଆସି ପହଞ୍ଚିବାକୁ ବର୍ଷା ଫର୍ଷା କିଛି ନାହିଁ। ଟିକେ ଟିକେ ଖାଲି ପକେଇଲା ସେଇ ଯୋଉ ଟିକେ ଟିକେ ପକେଇଲା। ସେ ଗରମ ମାଟିରେ ସେ ଗର ଆହୁରି ଜୋରେ ହେଲା ଏଭଳିଆ ମାନେ ଇଏ।
କୁଆଡ଼େ ବୁଲିଲ।
ରଜରେ ଏଇଠି ଗୋଟେ ସପ ଫାଷ୍ଟ ରଜରେ। ଗୋଟେ ବଡ ଏଠି ଭୁବନେଶ୍ଵରରେ ଗୋଟେ ବଡ ସପିଂ ମଲ ଯଉଟା ଆମର ନେକ୍ସେସ ହେଇଥିଲା ଏସ୍ପ୍ଲାନେଟ ଟା। ଆଜ୍ଞା ଏ-ଏସ ଏସ୍ପ୍ଲାନେଟ ଏସ୍ପ୍ଲାନେଟ। ହଁ ସେଠିକି ଯାଇଥିଲୁ ହଁ ସେ ସେଠିକି ଯାଇକି ବୁଲାବୁଲି କରିକି ସେମିତି ସେଠି ବି ହଉଥିଲା ଛୋଟ ଛୁଆ ସବୁ ନଚାନଚି କରିଥିଲେ ସେ ସବୁ କି ଖେଳ ଖେଳ ମାନେ ସେଠି ଥିଲେ, ସେମାନେ ସବୁ ଖେଳା ଖେଳି କରିଥିଲେ ଛୋଟ ଛୁଆଙ୍କୁ ସେଗୁରା ଭାରି ଭ ଭଲ ଲାଗୁଥିଲା ସେଇଠି ଆମେ ଥିଲୁ ତ ସେଇଠି ଦେଖିଲୁ ସେମାନେ ମାନେ ପୁରା ଲୋକ ମାନେ ପୋକ ମାଛି ଭଳିଆ ଲୋକ ବହୁତ ଖାଲି କାର କାର ସେଠି ଆମେ ଯାଇ ବି ପାରନଥିଲୁ ଏଭଳିଆ ଏତେ ଲୋକ ଥିଲେ ଖାଲି ତାଧିରେ ସେଠି ଦୋଳି ଫୋଳି ବି ଲାଗିଥିଲା ଲୋକ ଯାଇକି ବସିକି ଦୋଳି ଏ-ଏଥର ଗୋଟେ ର ରଜ ହେଲା ରଜରେ ଦୋଳିରେ ହିଁ ବସିନୁ ଆମେ ଯାଇଥିଲି ସିନା ଆମେ ସାଙ୍ଗ ପିଲା ସେଠିକି ଗଲାବେଳକୁ ସବୁ ଭିଡ ଥିଲା ଆମେ କାଲି ଫଟୋ ଫଟ ଉଠେଇ ବାହାରେ ଭିତୁରୁକୁ ଆଚ୍ଛା ଭିତରକୁ ଯାଇଁକି ଦେଖିକି ଡ୍ରେସ ପଟା ଏମତି ଦେଖି ସବୁ ସେ ଯୋଉ ଖେଳ ଫେଳ ହଉଥିଲା ତାକୁ ସବୁ ଦେଖି ଆସିଲୁ। ଆସିକି ବାହାରୁ ଖାଲି ସେମତି ଯ ରଜ ପାନ ଯୋଉ ମିଳେ ବଢିଆ ଲାଗେ ସେ ପାନ ପା ସେ ପାନ ଗୋଟେ ଖାଇକି ତାପରେ ଘରକୁ ଆସିଲୁ ବର୍ଷା ଉଠେଇଲା ହଉଠୁ ପଳେଇ ଆସିଲୁ ତାପର ଦିନ ଆମର ଏଇଠି ବି ଆଜ୍ଞା କୁହନ୍ତୁ?
ମୁଁ କହିଲି ଏଇ ପ୍ରଥମ ରଜ ଦିନ ଆମେ ଦି ଯା ଯାକ ମିଶିକି ମଣ୍ଡା ପିଠା ତ ବନେଇଥିଲୁ। ମୋ ଦିଅର କେମିତି କଣ କାହାଠୁ ଶୁଣିଛନ୍ତି ବ ରଜରେ ପାନ ଖାଆନ୍ତି।
ନେଇ ଆସୁଛନ୍ତି ତାଙ୍କ ଘରକୁ ନା ଜିନିଷ ଆଣିଦେଲେ ପାନ ପନା ତମେ
ପୁଣି ତା ହଁ ଥିବନି ପାନ ଦିଟା ଧରିକି ଆସିଥିଲେ।
ହଁ ଭଲ ଯାହା ହଉ ପାନ ନେଇକି ଆସିଥିଲେ ରଜରେ ଖାଆନ୍ତି।
ଆଉ ଆଉ କିଛି ବୁଲାବୁଲି? କୁଆଡେ କିଛି ବି ନାହିଁ, ଯଦି ଗାଁ ଆଡେ କୁଆଡେ ଯାଇଥାନ୍ତୁ ବୋଲି ବୁଲିଥାନ୍ତୁ।
ସେ ଗାଁରେ ତ ଗାଁ କୁ ଗଲେ ତ ପୁରା ରଜରେ ବୁଲିଆ ହେଲା ପରା କମ୍ପଲସରି ଗାଁ କୁ ଗଲେ ସେଠି ମାନେ କଣ ଆଉ କହିବି ଗାଁ ରେ ଯୋଉ ମଜା ସେଇଟା କୋଉଠି ବି ନାହିଁ। ଏଟା ହଉଛି ଏଟା ଗୋଟେ ସତ କଥା ହଁ ଗାଁ ମଜା କଉଠି ନାଇଁ।
ପଶ୍ଚିମ ଓଡିଶା ଗୋଟେ ରଜକୁ ବିଲକୁଲ ବି ମାନୁନାହାନ୍ତି ରଜ କଣ ସେମାନେ ଖାଲି ଜାଣିଛନ୍ତି, ଯେ ରଜ ବୋଲି କିଛି ଗୋଟେ ପର୍ବ ଟା ଅଛି ସେଥିରେ ଛୁଟି ହୁଏ। ବାକି ଏଇ ସବୁ ମାନେ ଯ ଆମର ପରମ୍ପରା ଯାହାବି ଅଛି ରଜର ପାଳନ କରିବାରେ ସେଇଟାକୁ କେବେ ବି କରନ୍ତିନି।
ସେ ସେମାନେ କରନ୍ତିନି ଆଉ ମାନନ୍ତିନି
ଠାକୁର ପୂଜା ତ କ-କରନ୍ତି ଠାକୁର ପୂଜା କରନ୍ତି ନା କଣ? ଆଉ ଆମର ଯୋଉ ବଷ୍ଣବତୀ ସ୍ନାନ ନାହିଁ ହୁଏ ଆଉ ବଷ୍ମବତୀ ସ୍ନାନ ନାହିଁ ହୁଏ ନିି ରୋଜ
ଆଜ୍ଞା ବସମତ ସ୍ନାନରେ ଯୋଉ ଠାକୁର ଶିଳ ଫିଳ ରଖିକି ପୂଜା କରନ୍ତି ବାହାରେ ସେ ମାନେ କ ତ ଏୟଆ କିଛି କୁଆଟା ବୁଲାବୁଲି ଦୋଳି ଫୋଳି ନ ହେଲା ନା ଏଇ ସବୁ ତ କରିବା କଥା ନିହାତି ଆମର ତ ବଢିଆ ସେ ହୁଏ ଏମତି ଇଏ ହେଇକି ତାପରେ ରଜରେ ବୋଧେ କେବଳ ରଜରେ ସଂକ୍ରାନ୍ତି ଦିନ ପୂଜା ହୁଏ। ଆଉ ଯୋଉ ପହିଲି ରଜ ଆଉ ଶେଷ ରଜରେ ପୂଜା ହୁଏନି। ତାପରେ ତ ବସୁମତୀ ସ୍ନାନରେ ହଏ ଯେମତି ବାହାରେ ଶିଳ ରଖିକି ତା ଦେହରେ ଏମିତି ଗୋବର ନା କଣ ଏମିତି ସବୁ ରଖିକି ଦଶ ପୂଜା କରନ୍ତି।
ଗୋବର ଲିପିକି ଦୁବ ଚନ୍ଦନ ହଳ କ୍ଷୀରରେ ଗାଧେଇକି ଶିଳପୁଆକୁ
ଆଜ୍ଞା ସେଇଟା ସେଇଟା କଣ ପାଇଁ ହଏ ମୁଁ ଜାଣିପାରିଲିନି। ତ ସେଇଠି ତ ମୁଁ ଜାଣିଛି ମାଟି ମା'ଙ୍କୁ ପୂଜା କରନ୍ତି।
ମାଟି ମାଙ୍କୁ ପୂଜା କରନ୍ତି ଯେ ସବୁ ଦେବା ଦେବୀ ମାନେ ଦେବୀ ଆମର ଯେତିକି ଅଛନ୍ତି ସବୁ ରଜ ଶଳା ହେଇଥାନ୍ତି ନା ସେଇଥିପାଇଁ ତ ତିନି ଦିନ ଠା ପ୍ରଆ ଣୀଙ୍କୁ ପୂଜା କରାହୁଏନି ନାରୀମାନେ କାହିଁକି ପୂଜା କରନ୍ତିନି। ମାନେ ଠାକୁରାଣୀ ରଜଶାଳା ହେଇଥିଲେ ଭୂମି କଣ ଆମର ଯୋଉ ଭୂମି ମା ବି ସିଏ ବି ରଜଶଳା ହେଇଥିବେ। ସେଇ ବସୁମତୀ ସ୍ନାନଙ୍କୁ ତାଙ୍କର ପୂଜା କରିଛନ୍ତି ନା। ପୂଜା ପାଠ ଆରମ୍ଭ କରନ୍ନ୍ତି।
ଆଚ୍ଛା। ହଁ ହଁ ଏଇ ପାଇଁ ଚାଲୁନି। ହଁ ମୁଁ ଜାଣିଚି। ହେଲେ ଏଇ ଏଇ ଜିନିଷ ଟା ଜାଣିନଥିଲି ଯେ ମୁଁ ଜାଣିଛି ଯେ ମାନେ ମାଟି ମାଙ୍କୁ ପୂଜା କରନ୍ତି ବୋଲି। ସେଦିନ ଏମତି ହଏ ହେଲେ ଏଇଟା ଜାଣନଥିଲି ଯେ କଣ ପାଇଁ ସେଟା ମାନେ କଣ ପାଇଁ ସେ ମାଟି ମାଙ୍କୁ ପୂଜା କରନ୍ତି ସେଦିନ। ଗୋଟେ ସେଇଟା ସେଇଟା ଜାଣିନଥିଲି ତ ସେଇଟା ଏବେ ମୁଁ ଜାଣିଥିଲି
ଦେଖ ଆମର କେତିକି ଆମ ଭାରତରେ ଯେତିକି ରାଜ୍ୟ ଅଛି କୋଉ ରାଜ୍ୟରେ ବି ଏମିତି ନାହିଁ ଯେ ନାରୀ ମାନଙ୍କର ମାନେ ଯୋଉ ଋତୁସ୍ରାବ ଏଇଟାକୁ ପୂଜା ଆକାରରେ କରିବାଟା କିନ୍ତୁ ଆମ ଓଡିଶା ର ସେଇଟା ଅଛି ଯେ ନା ମାନେ ଋତୁସ୍ରାବ ଟାକୁ ପୂଜା କରିବେ।
ହଁ।
ଆଉ ଗଞ୍ଜାମ ଡିଷ୍ଟ୍ରିକ୍ଟ ରେ ସେତେବେଳେ ଝିଅ ମାନେ ପ୍ରଥମେ ପିରିଅଡସ ହୁଅନ୍ତି। ସେଟାକୁ ନା ଗୋଟେ ଭୋଜି ଆକାରରେ ଦିଅନ୍ତି। ସେଇଟାକୁ ପୂଜା ପାଠ କରିକି ନା ମେ ଯେମିତି ଆମର ବାହାଘର ଭୋଜି ହେରିକା ହୁଏ। ତାଙ୍କର ସେମିତି ସାତ ଦିନ ହେଇସାରିଲା ପରେ
ଆଛା ହଁ ଆଜି ହଉଛି କଣ ଶିବ ବିବାହ ଆ ଜି ମାନେ ହଁ ଶୀତଳ ସଷ୍ ନାଇଁ ଶୀତଳ ସଷ୍ ଷ୍ଟି କାଲି ନା କଣ ଆଜି ଶିବ ବିବାହ। ଆଜି ଶିବ ବିବାହ ହଁ ଆଜି ଶିବ ବିବାହ।
ଆଜି ସିସ ଶୀତଳ ଷଷ୍ଠୀ ହୁଁ କୁହ?
କଣ ଆମର ମାନେ ଏମିତି କୁହନ୍ତି କି ସବୁଠାରୁ ପ୍ରଥମ ଲଭ ମେରଜ ହଉଚିଶିବ ବିବାହ ହଁ ହଁ ହେଟା। ହଁ।
ଏଇ ପଶ୍ଚିମ ଓଡିଶା ପଟେ ଥୋଡ ସ ସେଟା ଵହୁତ ବଡ଼ ଆକାରରେ ମନାନ୍ତି।
ଆ୍ଛା ଭଲ ଆଉ। ଆଚ୍ଛା ହଉ ଟାଇମ ହେଇଗଲାଣି ଆଉ ମୁଁ ଆପଣଙ୍କ ସହିତ ପଛରେ କଥା ହେବି ଆଉ ଆଜ୍ଞା ରଖୁଛି। ହ
ହଁ।